ହାଲୋ।
ହୁଁ ଆଉ ଏଇନା କଣ କରୁଛ?
ହାଲୋ।
ହଁ କଣ କରୁଛ ଏଇନା?
ଏଇ ବସିଛି ଆଉ
ହୁଁ, ବର୍ଷା ଦିନ ନାଇଁ ସିଆଡେ?
ବର୍ଷା ତ, କାଲି ରାତିରୁ ପୁରା ବର୍ଷା ଲାଗିଛି।
ହଁ ଇଆଡେ ବି ସେଇ ରାତିରୁ ବର୍ଷା କାଲି ବାରଟା ଗୋଟେ ଠୁ ବର୍ଷା ଚାଲିଛି ଇଆଡେ।
ଓ ହୋ, ଖାଇବା ସରିଗଲାଣି।
ହଁ ଖାଇବା ଏଇ ପକୁଡି ଦିଟା ଛାଙ୍କିଥିଲି ଆଉ
ହୁଁ ଉଁ
ହୁଁ ଏଇ ପାଗରେ ତ ପକୁଡି ଟିକେ ଇଏ, ମାନେ ପୁରି କହୁଥିଲେ କରିବା ପାଇଁ ନା ପୁରି କରିବା ନାଇଁ। ପୁରୀ ଯଦି କରିବା ରାତିରେ କରିବା ଆଉ, ବେସନ ଟିକେ ଥିଲା ପକୁଡ଼ି ଦିଟା ଏଇନା କରିଥିଲ ଆଉ
ଓହୋ, ଆଉ ଘରେ ପୁରୀରେ କଣ ସମସ୍ତେ
ହଁ ଘରେ ସମସ୍ତେ ଭଲ ଅଛନ୍ତି, ଆଉ ତମର ସବୁ?
ହଁ ଭଲ ଅଛନ୍ତି, ସମସ୍ତେ ବର୍ଷା ତ କଣ କରିବ କୁଆଡେ? କିଛି ଭଲ ଲାଗୁନି?
ହଁ ବର୍ଷା ଦିନ ଆସିଗଲା, ବର୍ଷା ଏଇନା
ହଁ ଅଁ
ଆଉ ଖାଇସାଇଲଣି?
ହଁ ମୁଁ ରୁଟି ଖାଇଥିଲି, ରୁଟି ଭଜା ସହିତ।
ହଁ ଅଁ ଅ ଉ।
ହଉ କଣ କରୁଛନ୍ତି ସମସ୍ତେ?
ଏ ସବୁ ତ ବର୍ଷା ଇଏ ସବୁ ଜା ଇଏରେ ସବୁ ବସିଛନ୍ତି ଆଉଉ
ହଁ କିଛି ବି କରିବାକୁ ଇଛା ହଉନଥିବ, ବର୍ଷାରେ?
ବର୍ଷା ସିଜିନ ଆସିଗଲା, ତାପରେ ପ
ତୁମର ଚାଷବାସ ହୁଏନା ନାହିଁ?
ହଁ ଚାଷବାଷ ହଁ ଏପଟେ ଆମର ସେମିତି ହୁଏ ଏ ଆମର ଏଠି ଅଳ୍ପ ଇଏରେ। କରାଯାଏ ଆଉ ଏତେ ବେଶି ଏମିତି ହେଇନି ଏ ସବୁ ବଖରା ଇଏରେ ଦେଇଦିଅନ୍ତି। ହୁଁ ଏଟା ତ। ନା ଏଇନା ବିଲବାଡି କାମ ସବୁ ଚାଲିଛି ତ ଉଁ ଇଆଡେ। ଖବର ତ ଏଇନା ବିଲବାଡ଼ି କାମ ଏଇନା ସବୁ।
ହଁ ପଗୁଡ଼ି। ହଁ ନାଇଁ ଆମ ପଟେ ଚା ବ ମାନେ କାମ ଆରମ୍ଭ ହେଇନି ଏବେ ସବୁ ତଳା ପଡିଛି।
ହୁଁ।
ତଳା ପଡୁ ଯେ ଏ ବର୍ଷା ତ ସବୁ ନଷ୍ଟ କରିଦଉଛି ଆଉ।
ହଁ ଲଗାତାର ବର୍ଷାଟା ହେଲା ରହିଯାଇଥାନ୍ତା ବର୍ତ୍ତମାନ ଟିକେ ହେଇଥାନ୍ତା ନା ଲଗାତାର ବର୍ଷା ନାଗିଲେ ବିଲବାଡି ପୁରା ପାଣି। ବହୁତ୍ ପୁରା।
ହ।
ଏଇନା ଏଇନା ମାଛ ଭଲ ଧରୁଛନ୍ତି।
ହଁ ଆମ ପଟେ ବି ମାଛ ଭଲ ଧରୁଛନ୍ତି।
ବିଲ ମାଛ ଭଲ ଲାଗେ ଖାଇବା ପାଇଁ ଚୁନା ମାଛଟା।
ହୁଁ ଆମର ବି ବନ୍ଧରୁ ପାଣି ଖସିଛି ନା ବହୁତ୍ ବଡ ବନ୍ଧ ଟେ ଅଛି। ବନ୍ଧ ପାଣି ଖସୁଛି ସେଇଠୁ ବଢିଆ ମାଛ ଉଠୁଛନ୍ତି।
ହୁଁ ନା ଚୁନା ମାଛ ଭାରି ବ ଉଁ ଇଏ ବିଲ ମାଛଟା ଭଲ ଲାଗେ।
ହଁ ହଁ।
ହ।
ହ ହ।
ଆଉ ଆଉ କଣ ଅ ରଥଯାତ୍ରା କେମିତି କଣ? ହବ ପାଳନ କରିବ।
କଣ କହିଲ?
ରଥଯାତ୍ରା।
ରଥଯାତ୍ରା ବ ହଁ ସବୁ ବର୍ଷ ତ ବର୍ଷା ହୁଏ ଆଉ।
ବର୍ଷା ହଉଚି।
ଆମର ପାଖ ମନ୍ଦିର ଅଛି ଆମ ଗାଁ ରେ।
ହୁଁ ହୁଁ‌।
ଠେଇ ଆମ ରଥ ଟଣା ହୁଏ। ଆଗରୁ ଛୋଟ ରଥ କରୁଥିଲେ ଏବେ ଟିକେ ବଡ ରଥ କରୁଛନ୍ତି।
ହୁଁ ଆସ୍ତେ ଆସ୍ତେ ଜିନିଷ ଟେ ବଢି ଯାଉଛି ଆଉ।
ହୁଁ ନାଇଁ ଆଗରୁ ମନ୍ଦିର ନଥିଲା ନା। ଜଣଙ୍କ ଘରରେ ଖାଲି କରା ହୁଏ ଏବେ କିନ୍ତୁ ମନ୍ଦିର ଫନ୍ଦିର ହେଇଗଲାଣି ଆମର। ଭଲ ମନ୍ଦିର ହେଇଛି ବଡ ମନ୍ଦିର ତ ବଡ ରଥ କରୁଛନ୍ତି ଭଲ ର ସହିତ କରୁଛନ୍ତି ଆଉ।
ହୁଁ ଯେତେବେଳେ ଯିଏ ଘରେ ରଖିଥିଲେ ସିଏ ତାର ମାନେ ଛୋଟ ଆକାରେ ଛୁଆ ଇଏ ଧରିକି ଏମିତି ଗୋଟେ ହୁଏ ଆଉ।
ହଁ।
ଏଇନା ଟିକେ ଭଲ ହଉଛି ଆଉ।
ସେତେବେଳେ ମାନେ ପର୍ସନାଲି ଜଣେ କରନ୍ତି ତାଙ୍କ ସହିତ ଗାଁ ଲୋକ ଏମ
ଗାଁ ଲୋକ ଟିକେ ଏକାଠି ହେଇଯାଆନ୍ତି ମିଶିକି ଟିକେ କରିଦଅନ୍ତି ଆଉ।
ହୁଁ କିନ୍ତୁ ଏବେ ହଉଛି ଉଁ ଯେମିତି କୁହନ୍ତି ନା ଦେଶ ର ହେଇଗଲାଣି। ସେଭଳିଆ ଗୋଟେ ବଡ ମନ୍ଦିର ହେଇଯାଇଛି ଆମର।
ହୁଁ ହୁଁ ଆମରି ମନ୍ଦିର ଏପଟେ ନଥିଲା ସେ ଗାଁ ରେ ଗୋଟେ ମନ୍ଦିର ଏବେ ବା ହେଇଛି। ଏ ଦି ତିନି ତିନି ବର୍ଷ ଖଣ୍ଡେ ହବ।
ହଁ ଆମର ବି ସେ ତିନି ବର୍ଷ ଭଳିଆ ହେଇଯିବ ଆମ ମନ୍ଦିର। ଆଉ ସେଇଠି ହୁଏ ରଥଯାତ୍ରା ହୁଏ ରଥଯାତ୍ରା। ମାନେ ହୁଏ ତାପରେ। ସେଇ ଠାକୁରଙ୍କର ଯୋଉ ମନ୍ଦିର ପ୍ରତିଷ୍ଠା ହେଇଥିଲା ସେଇଟା ଫେବୃଆାରୀ ମାସରେ ବି ତିନି ଦିନ ଯାତ୍ରା ହୁଏ।
ହୁଁ।
ସେଇଠି ମେଳା ଫେଳା ଲାଗେ ପୁରା।
ହୁଁ ଆମର ତ ଗାଁ ଭିତରେ ଏଟା ଟିକେ ତମର ମାନେ ଗାଁଠୁ ଟିକେ ବାହାରିକା ରହିଛି।
ହଁ।
ହୁଁ ଆମର ତ ପୁରା ଗାଁ ଭିତରେ ମଝା ମଝିରେ ରହିଁଛି। ଦୋକାନ ବାଡ଼ି ସେମିତି ବସେ ନେଇ ସେମିତି ରଥଯାତ୍ରା ଇଏ କରିକି ପ୍ରସାଦ ପ୍ରସାଦ ଦିଅନ୍ତି ସବୁ ତ ଭୋଜି ଇଏର ସବୁ ରନ୍ଧାଯାଏ ଖାଇବାକୁ ସମସ୍ତେ ଖାଆନ୍ତି ଗାଁ ଲୋକ ସବୁ।
ହୁଁ ହୁଁ ହଁ ଆମ ପା ଏଠି ତିନି ଦିନ ସେମିତି ରୋଷେଇ ହବ। ମାନେ ଘରେ କାହାର ରୋଷେଇ ହବନି ଟୋଟାଲ ସମସ୍ତେ ମନ୍ଦିରରେ ଖାଇବେ।
ହଁ। ଅଛି ଗୋଟେ ମନ୍ଦିର ପ ପ୍ରସାଦ ଗୋଟେ ସମସ୍ତୀଙ୍କ ଗୋଟେ ଇଏ
ହୁଁ ଆମ ଖାଲି ଆମ ଗାଁ ନୁହଁ ଆମ ଆଖପାଖ ଯେ ଟଏ ସବୁ ଯେମିତି ସମସ୍ତେ ହଁ ତିନି ଚାରିଟା ଗାଁ ବି ସମସ୍ତେ ଆସନ୍ତି ବହୁତ ଭିଡ ହୁଏ। ସେଇ ଟାଇମ ରେ ମାନେ ଦିନ ରାତି ସବୁବେଳେ ବି ରସେଇ ମାନେ ଚାଲିଥାଏ।
ହୁଁ ସେ ଗୋଟେ ଦିନ ପୁରା ସବୁ ରୋଷେଇରେ ଚାଲିଯିବ।
ହଁ।
ଏ ବର୍ଷା ଦିନ ଆସିଗଲେ ସ୍କୁଲ କଥା ଗୋଟେ ଅଲଗା ହେଇନା ସ୍କୁଲରେ ଯେତେବେଳେ ପାଢିଆ ଟାଇମ ରେ ବର୍ଷା ହଉଥିବ ଠିକ ଟାଇମ ବେଳକୁ ଉ ବର୍ଷା ଟା ହବ
ବର୍ଷା ଟା ହବ ତାପରେ ନିଜ ବ୍ୟାଗ ଟାକୁ ମୁଣ୍ଡରେ ମୁଣ୍ଡେଇ ଦେଇକି ଦୌଡିବ।
ନହେନେ ଆଜି ସ୍କୁଲ ଯିବିନି ଠିକ ଟାଇମ ବେଳକୁ କଣ ବର୍ଷା ଛାଡ଼ିଯିବ।
ସେଇବା
ହଁ।
ନା ନା ବର୍ଷା ସ୍କୁଲ ରେ ଛୁଟି ହେଲା ପରେ ଠିକ ଛୁଟି ହେଲା ଟାଇମରେ ବ ର୍ଶା ହବ। ବ୍ୟାଗ୍ କୁ ବ୍ୟାଗ୍ କୁ ମୁଣ୍ଡରେ ହଁ ବ୍ୟାଗକୁ ମୁଣ୍ଡରେ ମୁଣ୍ଡ ଚାଲ ଦୌଡ
ହଁ ଭଲ ଲାଗେ ସେଇ ଦିନରା।
ହୁଁ ଭଲସେ ତ ଲୋକ ପାଟି କରିବେ ନା ଭିଜିକି ଯାଅନି ନା ଭିଜିକି ଯିବି। ହେବେ ଯିବା।
ହୁଁ
ଗୋଟେ ଦିନ ବହି ଓଦା ହେଇଗଲେ ତାପର ଦିନ ମୋ ବହି ଓଦା ହେଇଛି
ବ ଯିବି ନାଇ ବ୍ୟାଗ ଫ୍ୟାଗ୍ ରା ଇଏ ହେଇଚି ହୁ ହୁ।
ହଁ ବା ଏମିତି ସବୁ ଚାଲେ ଆଉ। ଏବେ ତ
ହଁ ଏଇନା ଯୋଉ ଛୁଆ ଯାଉଛନ୍ତି ବା ଏଇନା ଛୁଆ ଯୋଉ ସ୍କୁଲ ଧର ଯାଉଛନ୍ତି ସେରା ଦେଖିଲା ବେଳକୁ ମନେ ପଡୁଛି।
ହଁ ବା।
ମାନେ ଆମେ ସ୍କୁଲ ଯୋଉ ଛୁଆ ଯାଉଛନ୍ତି ନା ସେଇ ଜିନିଷ ଟା ଦେଖିଲାବେଳକୁ ମନେ ପଡୁଛି। ନା ସ୍କୁଲରେ ଏଇନା ଛୁଆ ଆମେ ଏମିତି ଯାଉଥିଲୁ। ବର୍ଷା ହୋଉଛି ଯିବାନାଇ।
ବର୍ଷା ହଉଛି ସ୍କୁଲ ରେ ସାର୍ ପାଠ ପଢାନ୍ତେନି କି ସାର୍ କ୍ଲାସ ରୁମକୁୁ ଆସନ୍ତେନି କି ଏଇଭଳିଆ ଲାଗେ।
ହଁ ଏଇ ସାର ଆଜି ଆସନ୍ତେନିକି ବର୍ଷା ହେଉଛି ଆଜି ସେ ହିନ୍ଦୀ ସାର ହଉ ଗଣିତ ସାର ହଉ ଯାହା ବି ହଉ ଏଇ ସାର୍ ଆଜି ଆସନ୍ତେନି ବର୍ଷା ହେଉଛି ଆଜି ଆସନ୍ତେନି ଆମେ ତାଙ୍କ କ୍ଲାସ୍ରରେ ବସି ବସିକା ଯିବୁ।
ହଁ ସେମତି ଲାଗେ ଯୋଉ ସାର୍ ଙ୍କୁ ଅଧିକ ଭୟ ଥିବ ତାଙ୍କୁ ବେଶୀ ସେ ସାର୍ ନ ଆସନ୍ତେ କି।
ନ ଆସନ୍ତେ ବର୍ଷା ହୋଉଛି। ହଁ ଏଇନେ ମ ସେଇ ଜିନିଷଟା ଏନା ବର୍ଷା ସିିଜିନଟା ଇଏରେ ମନ ପଡିଛି।
ହଁ। ଛୋଟବେଳ ସେତେବେଳେ ଗୋଟେ ନିଆରା ସବୁ ଜିନିଷକୁ ନେଇକି ଗୋଟେ ଗୋଟେ ଥାଏ ସ୍ମୃତି। ଖାଲି ବର୍ଷା ଦିନକୁ ନାଇଁ ଥ ଯେମିତି କିି ମେ ରଜ ଛୁଟି ଗଲା ରଜ ଛୁଟି ବର୍ଷା କାହିଁକି ର ଛୁଟ ଟା ଖୋଲିଲି କେଜାଣି ରଜ ଟା ଆଉ କିଛି ଦିନ ଯାଇଥିଲେ ହୋଇନଥାନ୍ତା ଛୁଟିଟା ଆଉ କିଛି ଲେହିନଥାନ୍ତା।
ହଁବା ରଜ ପର୍ବରେ ସାଙ୍ଗେ ସାଙ୍ଗେ ଇସ୍କୁଲ ଖୋଲିବ ଆଉ। ହଁ ସେଦିନ ଆଉ କେହି ଅ ବହୁତ ପିଲା ଯିବେନି
ଯିବେନି ଆଉ କୁ ଅଳିଆ ସଫା କରିବାକୁ ପଡ଼ିବ ଯିବିନି।
ହଁ ଯିବେନାଇଁ ଏରେ କିଏ ଏତେ ଦିନ ହେଲା ବନ୍ଦ ଥିଲା ଏଟା କର ସେଟା କର ଆଉ ଜୀବନୀ ଦି ତିନିି ଦିନ ଯାଉ ତାର ସ୍କୁଲ ଯିବା।
ହଁ ବା ଏବେ ବି ପିଲାମାନେ ସେଇଭଳିଆ କରୁଛନ୍ତି ବହୁତୁ
ହୁଁ ହଁ କରୁଛନ୍ତି ସେ ଆଗରୁ ଟିକେ ଅଲଗା ଥୀରେ ଇଏରେ ଏଇନା ଆଉ ଟିକେ ଚେଞ୍ଜ ହେଇଯାଇଛି ଟିକେ ଅଲଗା ହେଇଯାଇଛି ଆଉ ମୋର ହେ ସେତେବେଳେ ଯୋଉ ଜିନିଷଟା ଥିଲା ଏବେ ଏହିନା ସେଇ ଜିନିଷଟା ଏତେ ନାହିଁ।
ନାଇଁ ସେତେବେଳେ ଯେମିତି ପିଲାଙ୍କୁ ମାନେ ଡେଲି ଡେଲି ଆମର ପ୍ରା ଆମର କଣ ହୁଏ ଜାଣିଛ ନା ପ୍ରାର୍ଥନା ପୂର୍ବରୁ ସବୁ ପିଲାଙ୍କୁ ଅଳିଆ ସଫାକର ଯେତିକି ସବୁ କାଗଜ ପଡ଼ିଥିବ ଏପଟ ମୁଣ୍ଡର ପିଲା ସେପଟ ମୁଣ୍ଡରେ ସବୁ ଗୋଟେଈକି ଚାଲିବେ ନଇ ନଇ କା ସବୁିପିଲା ଚାଲିବେ।
ହୁଁ ହୁଁ।
କେହି ବି କ୍ଲାସରୁମରେ ରହିବନି ସବୁ ବାହାରିକି ଆସିକି ଅଳିଆ ସଫା କର।
ହୁଁ ଆଉ ଗୋଟେ ପ୍ରାର୍ଥନା ହେଲା ବେଳକୁ ଯଦି ଡେରି ହେଇଥିବ ତୁ ଟିକେ ଅଲଗା ଛିଡ଼ାହେଇଥିବ ପ୍ରାର୍ଥନା ସରିଲା ପରେ ଫେଣେ ସ୍କୁଲ ଭିତରକୁ ଆଶିବୁ।
ହୁଁ।
ହଁ ପେଟି ପ୍ରାର୍ଥନା କରିବା ଇଏ ହଁ ବାହାରେ ଛିଡା ହେଇଥିବ ସେ ଛାଡିବେନି ପ୍ରାର୍ଥନା ସରୁ ଯିବ ଭିତରକୁ।
ହୁଁ।
ତାପରେ କ୍ଲାସ କୁ ଗଲାବେଳକୁ ନା କୋଉ କୋଉ ପିଲା ଆସିନଥିଲେ ନା ଏଇ ଏଇ ପିଲା ଥିଲେ ବାହାରେ।
ଠିଆ ହୁଅ ବେଞ୍ଚ ଉପରେ।
ହଁ
ସେଇ ଦିନ ସବୁ କୁଆଡେ ଗଲାଣି ଆଉ ନାହିଁ।
ହ ଏବେ ତ ଏଇନା ସ୍କୁଲରେ ସବୁ ରୋଷେଇ ଫୋ ସେ ହେଲାଣି ଦଉଛନ୍ତି ରୋଷେଇ ସିଏ ଗୋଟେ ଖାଇବାଟେ ଅଲଗା ଗୋଟେ ରୋଷେଇ ମାନେ ସ୍କୁଲ ଖାଇବା
ଏବେ ସେଇ ଜିନିଷଟା ମିଶ ସେତେବେଳେ ଇଚ୍ଛା ହୁଏନି। କିନ୍ତୁ ଏବେ ସେ ଜିନିଷଟା ଏମିତି ଭଲ ଲାଗୁଥିଲା। ଏବେ ଖାଆନ୍ତି କି ଏମିତି ଲାଗୁଛି।
ହୁଁ। ମାନେ ସେଇ ଯେ ଘରେ ଗୋଟେ ଅଲଗା ରୋଷେଇ ହବ ସେଠି ମାନେ ଆଉ ଟିକେ ଅଲଗା ଲାଗେ ସେ ଯୋଉ ଜିନିଷଟା ଖାଉନଥିବୁ ଧର ନା ଡାଲି ହଉଛି କି ସୋୟାବିିନ ତରକାରୀ ହଉଛି ଇଏ ସେ ଗୋଟେ ଅଲଗା ଖାଇବାଟା ଲାଗେ।
ହଁ।
ହୁଁ।
ନାଇଁ ଯେତେବେଳେ ସ୍କୁଲରେ ରୋଷେଇ ହଉଥିଲା ଖାଇ ବୋଉ ଆଜି ଏତେ କରିଥିବ କି ସେଇଟା କରିଥିବ ମୁଁ ଘରକୁ ଯାଇକି ଖାଇଥିଲେ ଭଲ ହେଇଥାନ୍ତା ଏମିତି ମନରେ ରହିବ କିନ୍ତୁ ଏବେ ସେ ଲାଗୁଛି ମାନେ ଛୁଆଙ୍କର ଶୁଣି ସେଇ ଡାଲି ଭାତ ଟା କିନ୍ତୁ ଭଲ ଲାଗୁଥିଲା।
ହଁ ହଁ ଡାଲି ଭାତ ସେ ସୋୟାବିିନ ତରକାରୀ ସେ ଆଳୁ ଝୋଳ
ହୁଁ। ଏବେ ଏମିତି ଲାଗୁଛି ସେଇ ଡାଲି ଭାତଟା କିନ୍ତୁ ଭଲ ଲାଗୁଥିଲା ଏମିତି ଫିଲ ଆସୁଛି।
ହୁଁ ହୁଁ। ସ ଡ ସବୁ ଏଇ ଜିନିଷ ଆସ ପିଲାବେଳୁ ମନେ ପଡୁଛି ଆଉ ହୁଁ ହୁଁ।
ସେଇଆ ବା
ହୁଁ ଇଚ୍ଛା ହଉଛି ଆଉଥରେ ସେମିତି ମାନେ ସ୍କୁଲକୁ ଆଉଥରେ ଯାଆନ୍ତୁ।
ହଁ ାହଁା ହଁ ା।
ନାଇଁ ଏମିତି ହୋଉଚି ସେମିତ ସାଙ୍ଗସା ଠିକ ଦେଖିଲାବେଳକୁ ନା ଚାଲ ଆଉଥିଲେ ଏମ୍ ତି ସ୍କୁଲ ଆମେ ଯାଉଥିଲେ ଏମିତି
ହୁଁ। ମୋର ସେମିତି କହିବାକୁ ଗଲେ ମୋର ତ ମାନେ ମୁଁ ଯୋଉ ସ୍କୁଲ ରେ ପଢିଥିଲି ମୋ ଝିଅ ସେଇ ସ୍କୁଲ ରେ ପଢୁଚି ମୁଁ ସେତେବେଳେ ସେଠି ମି ମିଟିଂ ଫିଟିଂ ଯାଏ ମତେ ସବୁ କିଛି ମନେପଡେ ମୁଁ ଏଇ ସ୍କୁ ଏଇ କ୍ଲାସରେ ଏଇ କ୍ଲାସ୍ ଟା କରିଥିଲି ସେଇଠି
ହଁ ଏଇଟି ପଠେଇନି। ତାପରେ ସ୍କୁଲ ଯେତିକି ପୁରୁଣା ଥିଲା ଏବେ ଏବେ ତ ସ୍କୁଲ୍ ସବୁ ଇଏ କରି ଏ ଯୋଉ ଚେଞ୍ଜ୍ କରିଦେଇଚନ୍ତି ହୁଁ ଆସ୍ତେ ଆସ୍ତେ ସେତେବେଳେ ଧର ଗୋଟେ ପାଚିରି ବା ବ୍ରା ବାଉଣ୍ଡରୀ ନଥିଲା ଗେଟ୍ ନଥିଲା ଗୋଟେ ଗୋଟେ ଥିଲା। ଇ ସ୍କୁଲ୍ ଘର ଟିକେ କମ୍ ଥିଲା ଏବେ ହେନେ ସବୁ ସେ ପୁଣା ଘର ସୁଧା ତା ଭାଙ୍ଗି ଦେଇକ ନୂଆ ତିଆରି କରିଦୋଉଚ
ନୂଆ ତିଆରି କଲେଣି ହଁ। କି ଯଦି ସେଇ ଘର ଗୁଡା ଅେ ସେଗୁଡା ମାନେ ଏମିତି ବନ୍ଦ ହେଇକି ବାସ୍ ପଡିଚି।
ହଁ।
ମୁଁ ନୁଆ ଆମେ ଯେତଳେ ଯୋଉ କ୍ଲାସ୍ ଗୁଡା କ୍ଲାସ କରୁଥିଲୁ ଏବେ ସେଗୁଡା ସବୁ ବନ୍ଦ୍ ହେଇ ପଡିଚି।
ହୋଉ ଆଁ ସେ ଜିନ୍ଷଲା ହେଇଗଲା ଏଳକୁ ନହଲେ କିଛିଟା ଦେଖିବା। ସେ ଜିନ୍ଷ ଘରରା ଭାଙ୍ଗି ଦେଇେଇକି ଧର ସେତବେଳେ କଣ ଆଷ୍ଟ ଟାଇପ ର ଥିଲା କି କଣ ଏଇନା ଛାତ ଆଜବେଷ୍ଟେ କାଢ଼ିକି ଛାତ ପକେଇ ଦୋଉଚନ୍ତି।
ମାର୍ବଲ ଫାର୍ବଲ ପ
ତା ସେଇ ନି ଇସ୍କୁଲ୍ କୁ ଯେତଳେ ଯିବ ନା ଏଇ ଏଇ ଇସ୍କୁଲ୍ ଟା ଏମିତି ଥିଲା ଏଇଠି ଆମେ ପଢୁଥୁନୁ ଏଇଟା ପ୍ରଥମଟା ଏଇଟା ଦ୍ୱିତୀୟ ଏଇଟା ତୃତୀୟ ଏଇ ଟାଇପ୍ ର ଥିଲା ଘରରା। ହୁଁ ଆଗୁକୁ ଆଉ କେତେ କଥା ଚେଞ୍ଜ୍ ହେଇଯାଉଛି ହେଉ ହଁ ହଁ।
ହ